ନିଯା ଭାଇ।
ଆଉ କଣ ଚାଲିଛି ଏବେ? ଆଉ ବର୍ଷା ପାଗ କଣ କେମିତି?
ବର୍ଷା ବାାଗ ତ ଅନାଆଡ଼େ ଆସିଛି ଆଉ।
ଓହୋ। ନାଳଆଡ଼େ ତୁମେ ଯାଇଛ ବୁଲିବା ପାଇଁ। ନା କି?
ହଁ ଆଉ କଣ କରିବା? କିଛି ତ କାମ ନାହିଁ। ଆଉ ଅଛି ପହରଦିନ ଯିବାର ଅଛି ଗୋଟେ ଜାଗାକୁ ଆଉ।
ଓହ କିଛି କାମରେ ବୋଧେ ନାଇଁ କି?
ହଁ ହଁ ଏକାଥରେ ପରମାନେଣ୍ଟ।
ଓହୋ ଭଲ ନା ଆଉ।
ହଁ ହଁ ପଅରଦିନ ଯିବାର ଅଛି। ଖାଇଥିଲି କଣ ସେଇ ପିଠା ଖାଇଥିଲି ଆଉ।
ଉୁଁ ହୁଁ ପିଠା ତ ମୁଁ ତ ସଖାଳେ ପିଠା ଖାଇଥିଲି। ତାପରେ ପଖାଳ ଖାଇଥିଲି ନା ଗରମ? ହଁ ଗରମ ଖାଇଲି। ଗରମ ଖାଇ ଦେଇେଇ ଗଲି ବାହାଘରିଆ ଆଉ ବାହାଘରିଆ ତ ଏଇ ଏବେ ଆସିଲି ଆଉ।
ଉୁଁ ହୁଁ
ହୁଁ
ଆଉ,?
ଏବେ ଆସିକି ବସିଛି ଆଉ କଣ କରିବା। ଲାଇନ କିଏ ଅଛି?
ନା ନା।
ଓୁଁ ହୁଁ। ଆଉ ବର୍ଷା କେତେବେଳୁ ହେଲାଣି ତମ ଆଡ଼େ?
ବର୍ଷା ଆମର ହେଇ ଅବିକା ଜଷ୍ଟ ଟିକେ ଛାଡିଛି।
ଓଃ। ଆରମ୍ଭ ହେଲା କେତେବେଳେ?
ଆରମ୍ଭ ହେଲା ଚାରିଟା।
ସେତେବେଳରୁ ଆମର ଦିନ ଟା ବର୍ଷା ହୋଉଛି। ଆଉ ବର୍ଷା ଯଦି ହେଲା। ଆପଣ ଖୁସି ଅଛନ୍ତି ନା ଦୁଃଖରେ ଅଛନ୍ତି?
ଖୁସି।
ଧନ୍ୟବାଦ। କଣପାଇଁ ନାଁ ବର୍ଷା ଟା ଟିକେ ହେଲେ ସିନା ଆମେ ରୁଆପୋତା
ହଁ ଭାଇ ଆମେ ଚଷାଛୁଆ। ଚଷା ଛୁଆ ଯାହା ହେଲେ ବର୍ଷା ଟା ଆମର ନିହାତି ଦରକାର।
ହୁଁ ହୁଁ। ବର୍ଷା ଟା ଦରକାର ଆଉ ବର୍ଷା ଟା ନହେଲେ କେମିତି କଣ ହବ।
ହଁ।
ହୁଁ। ଆଉ କଣ ମାନେ ଆମର ଖାଇଥିଲ କଣ ଏନା?
ଖାଇଥିଲେ ପିଠା ପିଠା କୁ ଆଉ ଆଉ ଆଇମା କରଥିଲା। ଏଇ ଯୋଉ ନଡ଼ିଆ କୋରା।
ହଁ ହଁ।
ହଁ।
ଆଉ କଣ ମାନେ ଦେହ ପା ସମଷ୍ଟଙ୍କର ଭଲ ଅଛି ତମ ଘରେ?
ହଁ ସେମିତି ଆଉ ବାବାଙ୍କ ଦେହ ଟା ଟିକେ ଖରାପ ଅଛି। ବୟସ ହେଲାଣି ଆଉ କଣ କରିବା।
ମେଡିକାଲ୍ ନେଲନି?
ମେଡିକାଲ ସେ ଯାଇଥିଲେ ସେ ଯାଇଥିଲେ ମୁଁ ନେଲେ ସେ ଯିବେନି।
ଓହୋ କାହିଁ ପୁଅ ହେଇଛ ମେଡିକାଲ ବାପାକୁ ବୁଝେଇକି ନେଇ ପାରୁନ।
ଆରେ ମୁଁ ନାଇଁ ତାଙ୍କର ଶୁଣ ତାଙ୍କର ସେ ଡ୍ରାଇଭର ଲୋକ ତାଙ୍କର ସେ ନିଶା ଦ୍ରବ୍ୟ ଜିନିଷ କିଛି ନାହିଁ ତାଙ୍କ ସାଙ୍ଗସାଥି ଯିଏ ବି ଅଛନ୍ତି ତାଙ୍କର ବି କେହି ନିଶା ଦ୍ରବ୍ୟ ଜିନିଷ ନାହିଁ। ସିଏ ଏଇ ଯିବେ ତାଙ୍କର ବୁଲାବୁଲି କରିକି ଆସିବେ ସିଏ ଏକୁଟିଆ ଯିବାକୁ ଚାହିଁବେ ମତେ ସେ ସେଥିପାଇଁ ନିଅନ୍ତ
ହୁଁ ହୁଁ।
ହଁ ସିଏ ତାଙ୍କର ଏକୁଟିଆ ଯିବେ ତାଙ୍କ ସାଙ୍ଗସାଥି ସହ ଏଞ୍ଜ୍ ତାଙ୍କର୍ ଟିକେ ଆମେ ଏମତି ଏଞଜୟ କର୍ଚେ। ଆମ ଲାଇଫ ରେ ସେମ ତାଙ୍କ ଟିକେ ଆଉ ତାଙ୍କର ଅଛି ଏନ୍ଜୟ କରିବେ ଆଉ।
ହଁ କରିବେ କରିବେ ନିହାତି ମୁଁ ତ ଜାଣିଚି ହସୁକୁରିଆ ଲୋକ ତାଙ୍କର ଟିକେ ଭଲ ବ୍ୟବହାର ଲୋକ ଯେତିକି ଦେଖିଛି ଜାଣିଛି ଆଉ କଣ ମାନେ ଆମର ଯେମ୍ ଏ-ଏ ତ ବର୍ଷା ଫର୍ଷା ହଉଚି ରୁଆପୋତା ହବ ତମର କ ମାନେ ଧାନ ଫାନ ଲଗେଇଚ ନା ନାଇଁ?
ନାଇଁ ଲାଗିନି ଲାଗିବ ଆଉ ବାବା ସେଥିପାଇଁ ଛୁଟିରେ ରହିଚନ୍ତି ଯେ ବାହାଘରିଆ ଡ୍ୟୁଟି ଦିଟା ଧରିଚନ୍ତି କଲ୍ ଦିଟା ଧରିଚନ୍ତି ବସ୍ ଧରିକି ଯିବେ ତ।
ହଁ ଓୋ
ହଁ।
ଧାନ ପୁଆ ତଳି ପକେଇଦେଇଚନ୍ତି?
ଅ ତଳି ପଡିିନି। ଆମର ଗ- ଗଜା ଏଯାଏ ଗଜା ଏଯାଏଁ ହେଇନି।
ଆଉ କଣ ବୁଣିବ ନା ଗଜା କରିକିନା ପକେଇବ?
ନାଇଁ ଗଜା କରିକି ଆମର ପକଉ।
ଓ ହଁ ଗଜା କରି ପକାଓ ନାଇଁ କି?
ହଁହଁ।
ହୁଁ ହୁଁ। ହଁ ଗଜା ପକେଇ ପକେଇଲେ କଣ ତମର କାଦୁଆ ବିଲ ହେଇଯାଇଥିବ ଗଜା କରି ପକେଇବ ନା କଣ ଶୁଖିଲା ବିଲ ତମ ଗଜା କରି ପକେଇବ କି? ନା କାଦୁଆ ପିଲା ପାଣି ଥିବ ଖାଲି ଗଜା କରି ପକେଇଲେ ଆଠ ଦିନ ଗଛ ହବ। ଆଜି ପକେଇବ କାଲି ଚେର ଖାଲି ଗଜା ନା କଣ? ମାନେ ଗଜା ଟିକେ ଟିକେ ହେଲେ ଗଜା ଟା କେମିତି କରନ୍ତି?
ଗଜା ଟା ଦେଖ ବସ୍ତା ଭିତରେ ପୂରେଇ ଦବ ହେଲା ପାଣି ଦେଇକି କି ଓଦା ରଖିକି ରଖିବ ଆଉ।
କେମିତି ପାଣିଟା ତ ଧର ବସ୍ତା ଅଖା ବସ୍ତାରେ ବୋଧେ ପଡିବ ଯୋଉ ସୁ ସୁତୁଲି ଅଖାରେ ନା କି? ଯଦି ତା ଭିତରେ ପୁରେ ପକ ପୁରେଇବ ପାଣିଟା ଢାଳି ଦେଲା ପରେ ତ ପାଣି ଟା ଏତେ ଲାଗିକି ରହିବନି ନିଗିରି ଯିବ ନା।
ପାଣି ବାର ବାର ଦବାକୁ ପଡିବ ନା? ନହେଲେ ବର୍ଷାରେ ତମେ ନେଇକି ରଖିଦେଇଥିବ ବର୍ଷା ପକହଉଚି ହେଲା। ବାହାର ନେଇକି ରଖିଦବ ସେ ତାର ବର୍ଷା ପାଣିରେ ଅଟୋମେଟିକ ଓଦା ଭିଜିକି ତାର ଓଦା ହେଇକି ରହିବ।
ନାଇଁ କିଛି ମୁଁ ଭାବିଛି ବଧେ କିଛି ଗରମ ଫଣ ପାଣି କରିିକି ପକାଅ କି?
ନାଇଁ ନାଇଁ ନାଇଁ ଗରମ ପାଣି ହିଁ ନାଇଁ।
ମାନେ ସେଇ ଥଣ୍ଡା ପାଣିରେ ଆଉ
ହଁ ହଁ।
କିଛି ମେଡ଼ିସିନ୍ ଲାଗେ ନା ନାଇଁ।
ନାଇଁ ନାଇଁ ମେଡିସିନ୍ ଆମର ନାଇଁ ଭାଇ ମେଡିସିନ୍ ଦେଲେ ତ ହଇରାଣ ଆଉ।
ନାଇ କଣ ପାଇଁ କହିଲି କହିଲ ମୁଁ ଜାଣିନି ନା ସେ ବିଷୟରେ।
ହୁଁ ହୁଁ।
ସେଇଥି ପାଇଁ କହିଲି ଆଉ।
ହଁ ହଁ।
ତାହେଲେ ମାନେ ରୁଆପୁତା ଯୋଉ କର କେମିତି କେତେ ଦିନ ଲାଗେ ତମର ତଳି ରୁଆପୁତା।
ସେମତି ମୁଁ କହିପାରିବିନି କାହିଁକି ନା ଦେଖ ଭାଇ ମୋର ଚାଷ ଟାଇମ୍ ଯେତେବେଳେ ହୁଏ ଏ ଧାନ କଟା ଗୋଟେ ଟାଇମ୍ ରେ ହଁ କହିବ ମୁଁ ଯିବି ହାରି ଅଜାଙ୍କ ପାଇଁ ଖାଇବା ନେଇ ହଁ ହଳା ବୋହି ଦେଇକି ପଳେଇ ଆସିବି। ଆଉ ଏଇ ଯୋଉ ବୁଣାବୁଣି ଟାଇମ୍ ରେ କାହିଁକି ନା ଯିବାକୁ ଇଛା ହବନି। ଯିବି ତାପରେ ମାନେ କଣ କହିଲ ତଳି ରୋଇଲା ବେଳୁ ଓ ଯଦି ଟିକେ ମିଷ୍ଟ୍ ସେ ଯୋଉ ଅ ଅଜା ଅଛନ୍ତି ସେ ଚିଡି ଚିଡି ହେବେ ସେଥିପାଇ ମତେ ଭଲ ଲାଗେନି ତାଙ୍କ କତିକି ଯିବାକୁ।
ଅ ହଁ ତାପରେ କାଦୁଅ ବିଲରେ କାଇ ପସିବ ବୋଲି ଭାବ ନା କି।
ନାଇଁ କାଦୁଅ ବିଲରେ ମୋର ପସି ବାର ଇଟ୍ରେଷ୍ଟ୍ ଅଛି କାହିଁକି ନା ଅଜା ଯୋଉ ଚିଡ଼୍ ଚିଡ଼୍ ହେବେ ସେଇଟା ମତେ ଟିକେ ଭଲ ଲାଗେନି।
ଅହୋ ମାନେ କହିବେ ଧର ଟିକେ କୁଆଡେ ଭୁଲ କରିଦବୁ କହିଦେବେ। ମୋତେ ଅଜା ବୋଲି କହିଦିଅନ୍ତି ନା କଣ ଆଉ ସମସ୍ତେ କହିବେ କି ଆମର ମୁଁ ମୋ ବାପାଙ୍କ ମୁଁ ବି ଯାଏ ମୁଁ ଯେତେବେଳେ ବିଲକୁ ଯାଏ ମୁଁ ବି ମୋ ବାପାଙ୍କ ସହିତ ଯାଏ। କିନ୍ତୁ ମୋ ବାପା କିଛି କୁ କହିବେନି କିନ୍ତୁ କହିବେ ଆରେ ଏଟା ଆମରି କାମ। ଆମେ ଏମିତି କରିବୁ ହେମିତି କରିବୁ ଆଉ ଜାଣିବୁ ନା ଆଉ ଏ ତତେ ପରିଶ୍ରମ ପଡିବନି ଏମିତି କର ହେମିତି କର ମତେ ବତେଇବେ।
ହଁ ହଁ ସେଇଟା ଟିକେ କହି କୁହା ଦ ହଁ ଚଳିବ ସିଏ ଅଛନ୍ତି। ହଁ ହେଟାକୁ ଏମିତି କରୁଚୁ ହେଟାକୁ ଏମିତି କରୁଚି ଏମ
ହୁଁ ମୋ ମୋ ନନା ଯାଇଥିବ ମୋ ନନାର ମୋର ଯାଉ ମନ ନନା ମାନେ ଭିଣେଇ କଥା କହୁଚି ହେଲା।
ହଁ।
ଭିଣେଇ ବି ଯାଇଥିବେ। ସିଏ କଣ କରିବେ ଭିଣେଇ ର ମୋର ଯଦି ଯାଇଥିବୁ ବାପା ଯାଇଥିବେ ଭିଣେଇ ଯାଇଥିବେ ମୁଁ ଯାଇଥିବି। ଧର ମୁଁ ଯଦି ଭୁଲ କରିବି ଧର କାଟିଲା ପରିଶ୍ରମ ଲାଗିବ ଧର ଚାଞ୍ଚା ଚୁଞ୍ଚି କରି ତଳି ପଡିବ ବୋଲି ମୋ ଭିଣେଇକି ଠାରିଦେଵି ପାରୁନି ମ ନନା ଆଉ ତମେ ଆସଟିକେ। ଏପଟକୁ ଆସ ଟିକେ କହିଦେଇ ଆସେ ଠିକ୍ ରେ ବସେ ମୋ ବାପା ମତେ ଅନେଇବେ ଆଁ ବସି ପହିଲା ଆଉ ଖଟିଲା ଅଧିକ ଟିକେ ଆଉ ଆ ମୋ ପୁଅ ଟା ବସିି ପଡ଼ିଥିବ ବସିପଡ଼ ବସିପଡ଼।
ହଁ ହେଇଟା ବାପା ମାନଙ୍କ ସ୍ନେହ।
ହେ କିଛି କୁହନ୍ତିନି ମୁଁ ବି ଯଦି ବେଶୀ ପରିଶ୍ରମ କରିଵି ମତେ ଟିକେ କଷ୍ଟ
ନା ମୋ ମୋ ବାବା ସେମତି କହିବିନି ବାବା କହିବେନି ଏମତି ବାବା କହିବେ ନାଇଁ ଆମ ଲୋକ ଲଗେଇଦବେ ପଇସା ଅଛି ମାନେ ଲଗେଇବେ।
ହେଇ ଦେଖ ଲୋକ ଲଗେଇବା ଦେଖ ପଇସା ହୁଁ ଫରକ ଥାଏ ଆମର କଣ ମୁଁ ମୁଁ ବାପା କହିବ ତୁ ଯେତିକି ପାରିବୁ ସେତିକି କର। ହେଲା କିନ୍ତୁ ଘରେ ତ ବସିଛି ନା କୁଆଡେ ତ ଯାଇନଥିବି ହଁ ଆସେ ମୋ ସାଙ୍ଗରେ ଆ ଜେ ବୁଲାବୁଲି କରିକି ଆସିବୁ ଇରେ ବାଆଁରେଇ ଚାଆଁରେଇ କହିବି। ଆଉ କୁ ପରିଶ୍ରମ କରିବୁନି ତୁ ଯେତିକି ପାରିବୁ ସେତିକି କରିବୁ ମୂଁ କହିଲି ସତ କଥା ଯେତିକି ପାରିବି ସେତିକି କରିବି ନ ନପାରିଲେ ମୁଁ ଭିଣେଇ କହିବି ତମେ ଟିକେ ଲାଗିଯଅ ସେ ତାଙ୍କର ଲାଗିଯିବେ। ସେ କାମ କରୁଥିବେ କିନ୍ତୁ ମୁଁ ଯୋଉ କାମଟା କରୁଥିଲି ସେଇ କାମ ଲଗେଇଦେବି ମୁଁ। କହିବେ ସିଏ ଟିକେ ତାସୀ ଲୋକ ସିଏ ତାସୀ ଲୋକ ଲୋକ ମାନେ ସେ ଯେତେ ପରିଶ୍ରମ କାମ ହଉ ସେ କରିବେ ତାଙ୍କୁ ଫରକ ପଡିବନି। ତମେ ତ ଜାଣିଥିବ ଯିଏ ତାଷୀ ଯେତେ ବଡ଼ ପରିଶ୍ରମ ହେଲେ ବି ସେ ଖାନୀ ଖଟୁଥିବ। କେଭେ ବାହାରିବନି ବିଲରୁ ପଦାକୁ।
ଯେମିତି କି ମ ଅଜା ମାନେ କହିବାକୁ ଗଲେ ମାନେ ଏଇ ବିଲ ଦେଖ ଦେଖୁନ ନଈ ବଢି ହେଇଥିବ ମାନେ ଏଇ ଯୋଉ ଦନେଇ ନାଳ ଫାଳ ବଢି ହେଇଥିବ ସିଏ ହେଇ ଭିତରେ ପଶି ପଶିକି ଯିବେ ଯେମିତି ହଉ ବିଲ ଅଛି ମାନେ ମୁଁ ବର୍ଷା ହଉ ବା ବାତ୍ୟା ହଉ ଝଡ ହଉ ପବନ ହଉ ଯାହା ବି ହଉ ମୁଁ
ତ ଡେଲି ଆମର ଘରଠୁ ବିଲ ହଉଛି ପାଞ୍ଚ କିଲୋମିଟର ବୁଝିଲ କି?
ତାଙ୍କୁ ମୁଁ କହିବି ମୁଁ କହିବି ଆସ ଗା ଗାଡିରେ ନେଇକି ଛାଡିଦେବି ସେକର କୂଳରେ ମାନେ ସେକର ଆମ ରାସ୍ତା ଅଛି ହେକରକୁ ଯିବା ପାଇଁ ହେକର ପାଖ ହବ। ଏକରେ ଟିକେ ଦୂର ହବ। ମୁଁ କହିବି ଆସ ଗାଡିରେ ନେଇକି ଛାଡିଦେବି। ନାଇଁ ଗଡିରେ ମୁ ଯିବିନି ମୋର ଏମତିରେ ମୁଁ ଯିବି। ଏମିତିରେ ଗଲେ ମାନେ ମୋ ଦେହ ସୁ ସୁସ୍ଥ ରହିବ ସେମିତି
ହୁଁ ହୁଁ।
ସିଏ ଯୋଉଟା ବୁଝିବେ ସେ ଗୋଟେ ବୁଝିଆ।
ଅ ଯଉଠେ ମାନେ କଥାରେ ଅଛି ଯାହାକୁ ଯଉଟା ମାନେ ଭଲ ଲାଗିବ ସେ ସେଇଟା ହିଁ କରିବ ନା।
ହଁ।
ଆମର ବାଇକରେ ପଳଉ ଦୂର ବାଟନା ଆଉ ଚାଲିକି ତ ଯାଇ ହବନି। ହୁଁ ବାଇକ ରେ ନନାଙ୍କ ବାଇକ ବାପା ପଳାନ୍ତି ସାଇକେଲରେ। ଆମର ନନାଙ୍କର ମୋର ବାଇକ୍ରେ ପଳଉ ଆଉ।
ହୁଁ ହୁଁ ହୁଁ ଠିକ।
ବାପା ତାଙ୍କ ସାଇକେଲ ଛଡା ଆଉ କିଛି ନେବେନି ତାଙ୍କର ସାଇକ
ଭଲ। ଭଲ କାହିଁକିନା ସାଇକେଲ ଟା କମ୍ପେଇ ନା ରକ୍ତଟା ଟିକେ ଖେଳିବ ସାଇକେଲ ପେଡାଲ ମାଇଲେ।
ହୁଁ
ହେଟାବି ଦେହ ପାଇଁ ଭଲ।
ନିହାତି।
ମୋର ତ ସାଇକେଲ ଥିଲେ ମୁଁ ଡେଲି ଯାଆନ୍ତି ଦି କିଲୋମିଟର। ତିନି କିଲୋମିଟର ଏମତି ଜାଆନ୍ତି କିନ୍ତୁ ମୋର ସାଇକେଲ ହିଁ ନାହିଁ।
କଣ କରିଆ ଆଉ।
ସେ ସାଇକେଲ ଟା ଥିଲା ଯେ ମୋର ଟିକେ ବଡିଟା ଫିଟ୍ ରହୁଥିଲା ମାନେ ଏମତି ସକାଳୁ ଉଠିବି ସାଇକେଲ ଧରିବି ଯିବି ହାରି ଦି କିଲୋମିଟର ଆମର ଲାଟିନ୍ ଯିବି ହାରି ସିଆଡେ। ଡାଇରେକ୍ଟ ସାମଳ।
ପାଖ ହେଟା ତମର ଆଉ।
ହଁ ସରି ସିଆଡେ ଯିବି ହାରି ଆଉ। ଘରଠୁ ଦି କିଲୋମିଟର ହବ ସିଆଡ଼େ ତା ପଳେଇବି ନହେଲେ ଆଉ ଟିକେ ଅଧିକ ବାଟ ଯଦି ହବ ଅଧିକ ବାଟ ବି ପଳେଇବି।
ହଁ ଯୁଆଡ଼େ ମନ ହବ ଯୋଉ ଆଡ଼େ ବୁଲାବୁଲି କରିବାକୁ
ସାଇକେଲ ସାଇକେଲରେ ବି ମୁଁ ମାର୍କେଟ ପଳେଇଛି।
କାଇଁ ହବନି କଣ । ଆଉ ମୁଁ ତ ପଳେଇଥିଲି ଆମ୍ ମାନେ ଥରେ ଟାଟ ଆମ ଘରଠୁ ଚାଳିଶ କିଲୋମିଟର ପଳେଇଲି। ।
ହଁ।
ଚାଳିଶ ଦୁନେ ଅଶୀ। ଆମେ ଯିବା ଆସିବା ଚାଳିଶ ଚାଳିଶ ଅଶି ପଳେଇ ଆଇଲି ଜଲଦି ବି ପଳେଇ ଆଇଲି।
ଉଁ ଭଲ।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
ହ ସେମିତି ସାଇକେଲରେ ହିଁ ରିନିଂ କରିବାଟା ଠିକ୍।
ହୁଁ। କଣ କରିବା ସେନ୍ତି ସଂସ୍ଥାଟା ଯାହା ଚାଲିଛି ସେୟା ଚାଲିବ ଆଉ। ଭାବିଲେ କଣ ହବ ଟାଇମ ଦେଖିଲଣି?
ହଁ ଦେଖିଲିଣି ହେଇଗଲା ହଉ।
। କାଟିକି କର।